ହାଲୋ।
ହଁ ଆଚ୍ଛା ଆଚ୍ଛା ପେଗନାଣ୍ଟ।
ଜୟ ଜଗନ୍ନାଥ ମୁଁବେ ଶୁଣା
ହଁ ପୁରା ଭଲ ସେ ଶୁଭା ଯାଉଛି।
ଆଁଇଁ।
ଆଉ ମୋ ଆବାଜ ଶୁଭାଯାଉଛି?
ହଁ ଶୁଭା ଯାଉଛି।
ହଁ ତ କଁ କରୁଛନ୍ତି?
ହୁଁ ଜ ମୁଁ ଏବେ ଶୋଇଛି କିଛି କରନି
ଆଚ୍ଛା ତ ଶୋଇଛନ୍ତି ଏବେ ନାଇଁ?
ହଁ ଆଜ୍ଞା।
ହଁ ଆଉ କଁ ଖାଇଛନ୍ତି?
ନା କିଛି ଖାଇନି।
ଆଚ୍ଛା ଆଉ ଘରେ ସମସ୍ତେ କଁ କରୁଛନ୍ତି?
ଉୁଁ ଘରେ ସମସ୍ତେ ଶୋଇଲେଣି କଁ କରିବେ ଆଉ।
ସମସ୍ତେ ଶୋଇ ପଡିଲେଣି ନାଇଁ?
ଆଜ୍ଞା।
ଆଉ ଆପ୍ ଆଉ ଆପଣ କଣ ଏଯାଏଁ ଚେଇଁକି ରହିଛନ୍ତି?
ସୋଇନି ଦେହ ଟା ଭଲ ଲାଗୁନି ନିଦ ବି ହୋଉନି ସୋଇନି ସେଇଥି ପାଇଁ।
ଆଚ୍ଛା ଦେହ କଁ ହେଇଛି?
ଦେହ ବୋହୁତ ଖରପ ଲାଗୁଛି ହିଷ୍ଟ୍ରି ଖରାପ ହେଇଯାଉଛି ଆଉ।
ଆଚ୍ଛା ତ ଏମିତିଆ କଥା ତାହେଲେ।
ହଁ।
ହଁ ଆଉ କଁ କୁହନ୍ତୁ?
ଆଉ କଁ ଆପଣ କଣ କୁହନ୍ତ ଆପଣଙ୍କ ବିଷୟରେ କିଛି କୁହନ୍ତୁ?
ଉଁ ହୁଁ। ତ,, ମୁଁ ପଚାରିଆକୁ ଚାହୁଁଥିଲି କି ମାନେ ଆପଣ ଏବେ କଁ କରୁଚନ୍ତି? କଣ ନାହିଁ ଆଉ ଆଗୁକୁ କଣ କରିବେ?
ଏବେ ତ ପ୍ଲସ୍ ଥ୍ରୀ କରୁଛି, ପ୍ଲସ୍ ଥ୍ରୀ କରିବି।
ହୁଁ।
ଅଗୁକୁ ଦେଖିଆ କଁ ହୋଉଛି।
ଆଚ୍ଛା ତ ପ୍ଲସ୍ ଥ୍ରୀ ରେ କୋଉ ବିଷୟ ନେଇକି ପଢିବେ ବୋଲି ଭାବିଛନ୍ତି?
ପ୍ଲସ୍ ଥ୍ରୀ କମ୍ପୁଟର ସାଇନ୍ସ ଅନର୍ସ ନେଇକି କରିବି ଭାବିଛି ଆଉ।
କମ୍ପୁଟର ସାଇନ୍ସ?
ଆଜ୍ଞା।
ହୁଁ ତ ବହୁତ୍ ଭଲ ବିଷୟ ଭାବିଛନ୍ତି କୋଉ କଲେଜ ରେ କରିବେ ବୋଲି ଭାବିଛନ୍ତି?
ରାଜଧାନୀ।
ଆଚ୍ଛା ରାଜଧାନୀ ରାଜଧାନୀ କି ଯାଇଙ୍କ
ରାଜଧାନୀ ରେ ଜଣେ ପଢୁଛି ମୋ ସାଙ୍ଗ ଗୋଟେ ପଢୁଛି ଆଉ।
ଆଚ୍ଛା। ଭଲ ଆଉ ଭଲସେ ପଢ଼ାପଢ଼ି କରିକି ଗଲେ ହବ ଆଉ।
ହୁଁ।
ହୁଁ ତ ଆପଣ ମତେ କିଛି ପଚାରିବାକୁ ଚାହୁଁଛନ୍ତି ତ ପଚାରନ୍ତୁ?
କଣ ପଚାରିବା ଆପଣ କୁହନ୍ତୁ ଆପଣ ନିଜେ କହୁନାହାନ୍ତି ଆପଣଙ୍କ ବିଷୟରେ ଆପଣ କଣ କହିବେ?
ଓହ ମୁଁ ତ ଯେହେତୁ ଆପଣ ତ ଜାଣିଛନ୍ତି ଏବେ ଯୁକ୍ତ ଦୁଇ ପରୀକ୍ଷା ସରିଛି। ଆଉ ପରୀକ୍ଷା ସରିକି ଆ ଯୁକ୍ତ ତିନି ପରେ ମାନେ ଶ୍ରେଣୀ ପାଇଁ ଆ ସବୁ ଆଡମିସନ୍ସ କାମ ସବୁ ଚାଲିଛି ତ ମୋର ପ୍ରଥମ ପର୍ଯ୍ୟାୟରେ ଆଡମିସନ୍। କାମ ସରିଛି ରମାଦେବୀ ବିଶ୍ୱ ବିଦ୍ୟାଳୟରେ।
ଆଚ୍ଛା।
ହଁ ସୋସିଓଲୋଜି ଅନର୍ସ ନେଇକି ମୁଁ ପଢ଼ିବି।
ତା ପରେ।
ଆଜ୍ଞା କଣ କହିଲେ?
ତାପରେ।
ତାପରେ- ଆ ଦେଖିବାକୁ ଗଲେ ତ ଯେହେତୁ ମୋର ଚିତ୍ରାଙ୍କନରେ ବହୁତ ଦକ୍ଷ ଅଛି ତ ମୁଁ ଭାବିଛି ଆଗକୁ ଡିଜାଇନିଂ କୋର୍ସ ନେଇକି ପଢ଼ିବି। ତ ଆଗକୁ ଯାହା ହେବି ଆଉ।
ହଉ।
ହଁ ତ ମୁଁ ଜାଣିପାରିବି କି ଆପଣ କଉ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଛନ୍ତି?
ମୁଁ କେମ ବି ବି ରୁ ଉତୀର୍ଣ୍ଣ ହେଇଛି।
ଆଚ୍ଛା ଯଉ ବିଜ୍ଞାନ ପାଇଁ ସେ ବିଦ୍ୟାଳୟ ନା?
ହଁ।
ହଁ ତ କେତେ ମାର୍କ ରଖିଥିଲେ?
ଏଇଟି ପରସେଣ୍ଟ ରଖିଥିଲି।
ଅଶୀ ପ୍ରତିଶତ ମାର୍କ ବହୁତ ଭଲ ମାର୍କ ରଖିଥିଲେ।
ଆଇ।
ଘର ଲୋକ ତ ଜାଣିକି ଖୁସି ହେଇଥିବେ ନିହାତି।
ନା ମୋ ଘରେ ହେଲେ ଖୁସି ହେଇ ନାହାନ୍ତି।
ଘର ଲୋକ ଖୁସି ହେଇନାହାନ୍ତି?
ନାଁ।
ଆଉ ଆପଣଙ୍କ ମାର୍କ ଶୁଣିକି ଆପଣ ନିଜେ ତ ଖୁସି ହେଇଥିବେ?
ଏତେ କଲେ ବି ଅଧିକରେ କିଏ କରିଥିବ ସେଇଟା ନିଜେ ଦେଖିଲି ଖୁସି ଆଉ।
ହଁ ତ ଜାଣି ଖୁସି ଲାଗିଲା କି ଆପଣ ନିଜ ମାର୍କକୁ ଦେଖିକି ନିଜେ ଖୁସି ହେଲେ।
ହୁଁ।
ଆ ଆପଣଙ୍କ ଛଡା ଆଉ କେହି ନଥିଲେ ଯେ ଯିଏ ଆପଣଙ୍କ ମାର୍କ ଶୁଣିକି ଖୁସି ହେଇଥିବ?
ଲାଗେନି କି ମୋ ଛଡା ମୋ ମାର୍କ ଦେଖି ଆଉ ଖୁସି ସେଇଟା ଲାଗେନି।
ମାନେ କେ କେହି ବି ନାହାନ୍ତି ଏମିତି ଯିଏ ଆପଣଙ୍କ ମାର୍କ ଶୁଣିକି ବହୁତ ଖୁସି ହେଇଥିବ?
ନା ମତେ ଲାଗୁନି ମୋ ମାର୍କ ଶୁଣିକିଆଉ କିଏ ଖୁସି ହେଇଥିବ।
କଣ କହିଲେ?
ମୋତେ ଆଉ ଲାଗୁନିକି ମୋ ମାର୍କ ଶୁଣିକି ଖୁସି ହେଇଥିବ।
ନା ଖୁସି କାହିଁକି ନୁହେଁ ହେବେ ଯେ ଆପଣ ତ ଭଲ ମାର୍କ ରଖିଛନ୍ତି ନା ଅଶୀ ପ୍ରତିଶତ କଣ କମ୍ ହେଲାଣି କି? ଏଇ ଅଶୀ ପ୍ରତିଶତ ମାର୍କ ରଖ୍ ରଖିବା ପାଇଁକି ପିଲାମାନେ ବହୁତ ପରିଶ୍ରମ କରନ୍ତି କିନ୍ତୁ ମାର୍କ ରଖି ପାରନ୍ତିନି।
ଆଉ କ ଆଉ କଣ କୁହନ୍ତୁ?
ଆଉ ଆଉ ତ ମୁଁ ଏବେ ଯେହେତୁ ନୂଆ ନୂଆ ଟିକେ ରୋଷେଇ ବାସ କରିବା ଶିଖୁଛି ତ ଆ କଣ ରୋଷେଇ ବାଷ ଜାଣିଛନ୍ତି କି?
ହଁ ତାର ରୋଷେଇ ବାସ କରିବା ଆସେ ଜାଣିବାର କଣ ଅଛି।
ଆଚ୍ଛା ତ ରୋଷେଇ ବାସ ଆମାନେ କଣ କଣ ସବୁ ଭଲ ସେ କରିପାରନ୍ତି?
ଯାହା କହିବେ?
ଆ ହ। ଉଁ ତାହେଲେ ମାନେ ଆଜି ଯାଏ ଏମିତି କିଛି ଅଛି ଯଉଟା କି ଆପଣ ନିଜ ଘରେ ରୋଷେଇ କରିଛନ୍ତି?
ଆଜି ସକାଳୁ
କଣ?
ଆଜି ସକାଳୁ
ମୁଁ ପଚାରୁଛି କି ମାନେ ଏମିତି କିଛି ରୋଷେଇ ବାସ ଅଛି ଯୋଉଟା କି ଆପଣ କରିଛନ୍ତି ଘରେ?
ହୁଁ ଆଜି ସକାଳୁ କରିଥିଲି।
ଆଳୁ?
ଆଜି ସକାଳୁ କରିଛି।
କ ରୋଷେଇ କରିଛନ୍ତି?
ପାଣି ଗରମ କରିଚି।
ସେ ରୋଷେଇ କହିଲେ ତ ପାଣି ଗରମ କରିଛନ୍ତି ଆପଣ।
ଅ ହେଇଥିବ।
ହଁ ପା ପାଣି ଗରମ ତ ଯେତେଯାହାହେଲେ ବହୁତ ମାନେ ପରିଶ୍ରମ ସେ କାମ କରିବାଟା।
ହୁଁ ବହୁତ ପରିଶ୍ରମ।
ତ କେମିତି କଲେ ମତେ ଟିକେ ମାନେ କହିପାରିବେ କି ତା ପଦ୍ଧତି ଟା କେମିତି କଲେ ଆପଣ?
କହିହବନି ଟପ୍ ସିକ୍ରେଟ ପଦ୍ଧତି ଏରା ପଦ୍ଧତି କାହାକୁ କୁହାଯାଏନି।
ଉଁ କିନ୍ତୁ ଆପଣ ଯଦି କହିଥାନ୍ତେ ମୁଁ ଟିକେ ପାଣି ଗରମ କରିଥାନ୍ତି।
ନା ନା ଆପଣ ଗରମ କରନ୍ତୁନି ସେମିତି କରିବା କଥା ନୁହେଁ।
କାହିଁକି କିନ୍ତୁ ମୁଁ କାହିଁକି କରିଆ କଥା ନୁହଁ?
ନା ଆପଣ ମୁଁ ତ କାହାକୁ କହିବିନି।
କିନ୍ତୁ କିଛି ତ ଗୋଟେ କାରଣ ଥିବ ନା ନ କହିବାର।
ନା ନା ନା ଟପ୍ ସିକ୍ରେଟ ପଦ୍ଧତି ଗୁରା କାହାକୁ କୁହାଯାଏନି।
ଆଚ୍ଛା ଏମିତିଆ କଥା ତାହେଲେ।
ହଁ।
ଆଉ ତାହେଲେ ଅଲଗା କଣ କରି ଜାଣିଛନ୍ତି ମତେ ତା ପଦ୍ଧତି ତ କହିଦିଅନ୍ତୁ।
ଅଧିକା ମାନେ କଣ ଜାଣିବାକୁ ଚାହୁଁଛନ୍ତି?
ମାନେ ତାକୁ କେମିତି ଆପଣ ବନଉଛନ୍ତି?
ତ ପ୍ରଥମେ ଏକଥା ଆପଣଙ୍କୁ କହୁଛି ଆପଣ କାହାକୁ କହିବେନି ପ୍ରଥମେ ପାଣିକୁ ଗରମ କରିବାକୁ ହେଲେ ପ୍ରଥମେ ଗ୍ୟାସ୍ ଅନ୍ କରିବେ ତାପରେ ଗୋଟେ ସସ୍ପେନ୍ କିଛି ନ ଡରି ଯଉଟା ଗରମ କରିକି ସେଇଟି ବସେଇବେ ତାପରେ ଗୋଟେ ଗ୍ଲାସ ପାଣି ଢାଳିବେ ତ ତାକୁ ପୁ ପୁରା ହାଇ ଫ୍ଲେମ ରେ ବସେଇଦେବେ ଆସ୍ତେ ଆସ୍ତେ ଗରମ ହେଇଯିବ।
କଣ କଣ?
ତାକୁ ହାଇ ଫ୍ଲେମ୍ ରେ ପାଣିକୁ ରଖିବେ ହେୟ ଆସ୍ତେ ଆସ୍ତେ ଗରମ ହେଇଯିବ ଆଉ।
ଆଚ୍ଛା ଆଚ୍ଛା ପାଣି ଏମିତି ଗରମ୍ କରାଯାଏ।
ହଁ।
ତ ଆପଣ ମତେ ପଦ୍ଧତି ଟା ଜଣେଇ ଦେଲେ ମୁଁ ମାନେ। ତାକୁ ଜାଣିକି ତ ମୋ ଜୀବନ ପୁରା ସାର୍ଥକ ହେଇଗଲା ନହେଲେ ମୁଁ ତ ଜାଣିନଥିଲି ପାଣି କେମତି ଗରମ କରାଯାଏ।
ଜାଣିଲେ ତ ଅଵିକା?
ହଁ ମୁଁ ଜାଣିପାରିଲି ଏବେ ନିହାତି ମୁଁ କାଲିଠୁ କିଛି ନା କିଛି କରିବି ପାଣି ଗରମ୍ କରିକି।
ହ।
ଆଉ ଏମିତିରେ ବି ଦେ ଖିବାକୁ ଗଲେ ଏବେ ତ ଯୋଉ ବର୍ଷା ପାଗ ଯୋଉ କରିଛି ଏବେ ଦିନସାରା ଯୋଉ ବର୍ଷା ପକଉଚି। ଏବେ ବହୁତ୍ ଶୀତ ଲାଗୁଚି ମାନେ ପାଣି ବି ଥଣ୍ଡା ହେଇଗଲାଣି।
ହ ହ।
ଆ ତ ପାଣି ଗରମ୍ କରିବା ଟା ଆପଣ ଯେହେତୁ ମତେ ଶିଖେଇଦେଲେ ତ କାଲିଠୁ ମୁଁ ପାଣି ଗରମ୍ କରିବି। ଗାଧଇବି ଆଉ।
ଆଚ୍ଛା ଆଚ୍ଛା।
ଆଉ କଣ କୁହନ୍ତୁ?
ତ ପା ପାଣି ଟା ଯେମତି ଗରମ ହେଲା କଣ କ୍ଷୀର ବି ସେମତି ଗରମ କରାଯାଏ?
ନା ନାଇ କ୍ଷୀର ଗରମ କରିବା ଆଉ ପଦ୍ଧତି ଅଛି।
କ୍ଷୀର ଗରମ୍ କରିବା ପାଇଁ ଅଲଗା ପଦ୍ଧତି ସେଇଡା କେମିତି?
ତମେ ପାଣି କୁ ଯେମତି ଗରମ କରିଲ କ୍ଷୀରକୁ ଆଉ ଟିକେ କମ୍। କମ୍ ହଉ ଫ୍ଲେମ୍ ରେ ଦେଇକି ଗରମ କଲେ କ୍ଷୀର ଟା ଭଲସେ ହବ।
ଆଚ୍ଛା ତ ମାନେ। ପାଣି କୁ ଯେମିତି ମାନେ ଗୋଟେ ସସ୍ପେନ୍ ରେ ହୋଉ। ସେଥିରେ ଓଜାରିକି ଗ୍ୟାସ ରେ ଯେମିତି ତାକୁ ଅଧିକ ଫ୍ଲେମ୍ ରେ ରଖିକି। ତାକୁ ଗରମ କରାଯାଏ କିନ୍ତୁ କ୍ଷୀର ଟା ଟିକେ ଓଲଟା ସେଇଟା ସସ୍ପେନ୍ ରେ ଢାଳିକି। ତାକୁ ମାନେ କମ ଫ୍ଲେମ୍ ରେ ଗରମ୍ କରାଯିବ ସେଇଆ ତ?
ହୁଁ।
ଆଚ୍ଛା ତ ମାନେ ଏମିତି କମ୍ ଫ୍ଲେମରେ ରଖିକି କେତେ ସମୟ ରଖିବାକୁ ପଡିବ?
ଥାଏ ମାନେ କେତେ ଘଣ୍ଟା ତିନ ଚାରି ଘଣ୍ଟା ରଖିବାକୁ ପଡିବ।
ତିନି ଚାରି ଘଣ୍ଟା।
ଆଜ୍ଞା।
ଏତେ ସମୟ କ୍ଷୀର ରଖାଯିବ?
ହୁଁ।
କିନ୍ତୁ ମୁଁ ତ ମୋ ମାମାଙ୍କଠୁ ଶୁଣିଥିଲି ନିହାତି। ଘଣ୍ଟେ ଦେଢ ଘଣ୍ଟେ ରେ କ୍ଷୀର ଫୁଟିଯିବ।
ସେ ଭୁଲୁ କହିଛନ୍ତି।
କାରଣ ଆମ ଘରେ ମୁଁ ଆଜି ଯାଏଁ କେବେ ଦେଖିନି ତିନି ଚାରି ଘଣ୍ଟା ପର୍ଯ୍ୟନ୍ତ କ୍ଷୀରକୁ। ଧିମା ଆଞ୍ଚରେ ବସେଇବାର।
ଏ ତମ ଘରେ ଦେଖିବି ତମ ଘରେ ପଡିି ପାରୁନାହାନ୍ତି କି କିଛି ନାହିଁ ମୁଁ ରେଡିି କରୁଛି ମୁଁ ଜାଣଛି।
ଆଚ୍ଛା ଏମିତିଆ କଥା ତାହେଲେ। କିନ୍ତୁ ଆମ ଘରେ ତ ଯୋଉ କ୍ଷୀର ଗରମ୍ ହୁଏ ମାନେ ସିଏ ପୁରା ଭଲ ଭାବରେ ହେଇକି ବାହାରେ ପୁରା ଫୁଟିକି ବାହାରେ।
ଆଚ୍ଛା ଆଚ୍ଛା।
ହଁ। ଆଉ କିଛି ଅଛି ଯୋଉଟା କି ଆପଣ ମତେ ତା ପଦ୍ଧତି ବତେଇ ପାରିବେ କାରଣ ପାଣି ଆଉ କ୍ଷୀର ଗରମ କରିବା ପଦ୍ଧତି ଜାଣିକି ମୁଁ ପରା ମାନେ ଭଲ ସେ ବୁଝିପାରିଲି କେମିତି କଣ କରାଯିବ। ତ ମୁଁ କାଲିଠୁ ନିହାତିଆକୁ ଚେଷ୍ଟା କରିବି ଆଉ।
ଓହ।
ହୁଁ। ଆଉ ଆଉ କଣ କରି ଆସେ ମ୍ୟାଗି ବନେଇ ଆସେ ଆପଣଙ୍କୁ?
ସିଏ କେତେ ମ୍ୟା କେତେ ପ୍ରକାର ମ୍ୟାଗି ଖାଇବେ କହୁନାହାନ୍ତି?
ଆପଣ କେତେ ପ୍ରକାର ମ୍ୟାଗି ଜାଣିଛନ୍ତି କହୁନାହାନ୍ତି?
କେତେ ପ୍ରକାର ମ୍ୟାଗି ଜାଣିଛି ସାତ ଆଠ ପ୍ରକାର ଦଶ ବାର ପ୍ରକାର ଯେତେ ପ୍ରକାର କହିବେ ସେତେ ପ୍ରକାର କରିଦେବି। ଚଉଦ ଷ୍ଟାଇଲ୍ କହିବେ ସେମିତିଆ ଷ୍ଟାଇଲ୍ କରିକିଦେବି।
ଆଚ୍ଛା ଏମିତିଆ କଥା ତାହେଲେ। କିନ୍ତୁ ଏବେ ତ ମୋର ଗୋଟେ କାମଟେ ପଡିଗଲା ତ ମତେ ଏବେ କାମ ଟା କରିବାକୁ ଯିବାକୁ ପଡିବ। ତ ମୁଁ ପର ମୁହୂର୍ତ୍ତରେ କଲ୍ କଲେ ଆପଣ ମତେ କହିପାରିବେ?
ହଁ ହଁ ନିଶ୍ଚୟ ନିଶ୍ଚୟ।
ହଉ ଠିକ ଅଛି ଧନ୍ୟବାଦ ମୁଁ ଫୋନ ରଖୁଛି।
ହୁଁ।